ହ୍ୟାଲୋ?
ହଁ ହଁ, ଶୁଭୁଛି?
ହଁ ହଁ।
ହୁଁ।
ମୁଁ କହିଲି ଆଉ
ତମ ପୁଅ ଖାଇନି ଏର୍ଯ୍ୟନ୍ତ, କିଛି ଖାଇନି ନା?
କଣ କହିଲ?
ମୁଁ କିଲି ସିଏ କିଛି ଖାଇନି ଏଯାଏଁ ଆଇଁସ ଫଇଁ ସ କିଛି ଖାଇନି?
ନା ତାକୁ କଣ ପାଇଁ ଆଇଁଷ ଏତେ ପସନ୍ଦ ନୁହଁ କ କେଜାଣି।
ଓହୋ ହୋ।
ସିଏ ଗୋଟେ ମାନେ ତା ଜେଜେମା ଜେଜେବାପା ଯିଏ ସିଏ ମାନେ ଆଇଁଷ ଖାଉ ଥିଲେ। ଏମିତି ଦେହପା ଖରାପ ହେଲା ବୋଲି ସେ ତାଙ୍କୁ ହଁ ଡକ୍ଟର ତ ଏକରେ ମନା କଲେ। ଏଇ ଫାଇଲସ୍ ଫାଇଲସ୍ ବାହାରିଲା ବୋଲି ଡକ୍ଟର ମନ ପାଇଲ୍ସ ବାହାରିଲେ ଦେଖୁନ ଡକ୍ଟର ମନା କରେ। ପ୍ରାୟ ଆଇଁଷ ଟିକେ ମସଲା ଜିନିଷ ସେଗୁଡ଼ା ନ ଖାଇବା ପାଇଁ। ସେ ଅପ ଅପରେସନ୍ ହେଲା ବେଳରୁ ତାକୁ ଡକ୍ଟର ମନା କଲେ ଯେମିତି, ସିଏ ମୁ ଆଉ ଇଏ ହେଲାନି ଆଉ। ତାଙ୍କୁ ଖାଇଲେନି, ସେବେଠାରୁ ଆଇଁଷ ସେମାନେ ଛାଡ଼ି ଦେଇେଛନ୍ତି। ସେଇ ବଂଶଗତ ପାଇଁ ଖାଉନି କି ମାନେ ତାର ଇଚ୍ଛା ହଉନି, କି ମୁଁ ହେଲା
ଟିକେ ତାକୁ ଦବ ନା ମଝିରେ ମଝିରେ, ମାଛ ଅଣ୍ଡା ଟିକେ ଟିକେ ଦବ।
ହଁ ମା ଅଣ୍ଡାଟା ମାନେ ଆଜି ଧରି ନିଅ ଅଣ୍ଡାଟା ମୁଁ ତା ଲାଗି ବଏଲ୍ କରିଦେଇଥିଲି ନା। ସେ ଯେଉ ସିଝେଛି ଥିଲି। ମୁଁ ତାକୁ କଣ କରେ ସେ ଭା ଭାତ ଡାଲମା ଘରିଆ ଯାହା ଖାଏ ମୁଁ ତା ଦେହରେ ଦଳି ଦାଳିକି ଦେଇଦିଏ।
ହୁଁ।
ଆଉ ତାର ତ ଓଜନ ନାହିଁ। ଡକ୍ଟର ତାକୁ କହୁଛି ଡାକ୍ତର ପାଖକୁ ନେଇକି ଯିବ, ଡ ଡାକ୍ତର କହିବ ତା ବୟସ ଅନୁସାରେ ତାର ଓଜନ କମ ଅଛି।
କମ୍ ଅଛି କୁହନ୍ତି?
ହଁ କହିବେ, ତା ବୟସ ଅନୁସାରେ ଓଜନ କମ୍ ଅଛି, ଆଉ ଏତେ ପତଳା ଦେଖାହେଉଛି ଆଉ ଖିଆପିଆ, ପ୍ରୋଟିନ୍ ଲେଖିଲେ କଣ, ପ୍ରୋଟିନ ସେ ଯେଉଁ ଟନିକ୍ ଗୁଡ଼ା ଲେଖିବେ। ସେ ଟନିକ୍ ଗୁଡ଼ା ତାକୁ ଏମିତି ସ୍ମେଲ୍ ହେଉଛି, ତମେ ଖାଇସାରିଲା ପରେ ତାକୁ ଯଦି ଦ ଦବ, ସିଏ ବାନ୍ତି କରିଦବ।
ଆଚ୍ଛା, ତମେ ସେଟା ଡକ୍ଟରଙ୍କୁ ପଚାରିବା କଥା ନା ଯେ, ଖାଇବା ପୂର୍ବରୁ ଦେଇଦେବି କି କାଇନା ଖାଇବା ପରେ ସେ ବାନ୍ତି କରିଦଉଛି।
ନା ସେଇଟା ବା ଖାଇବା ପରେ ହିଁ ଦିଆହୁଏ।
ହଁ।
ସେଏ ବା ମେଡ଼ିସିନ ହେଲା ଖାଇବା ପରେ ଆଉ ମୁଁ ସେଥିପାଇଁ ଆଉ ବାଧ୍ୟ ହେଇକି ଦେଲିନି। ବାପା ଲାଷ୍ଟକୁୁ କହିଲେ, ହେ ଥାଉ ଯାହା ହବ ହବ ତା ବ ତାର ଯେତେ ଲାଗିବାର ଥିବ ଦେହ ରେ ଲାଗିବ ନହେଲେ ଥାଉ ସେମିତି
ହଁ।
ଆଉ କଣ କରିବ ଗୋଟେ ଏଇଭଳିଆ ଇଏ ହଉଛି ତାର ଯେମିତି ମୁଁ ଯଦି ଖାଲି ଅଣ୍ଡା ତାକୁ ଏମିତି ଭାତରେ ନ ଦେଇକି ଖାଲିରେ ଦେବି ସିଏ ତା ଜୀଭଟାକୁ କେମିତି କରି କାଢ଼ିଦବ ନହେଲେ କାନ୍ଥ ଫାନ୍ଥରେ କି କୁ ଜଉଠି ପାରିବ ତା ଜୀଭଟାକୁ ଧୋଇତ ପାରିବନି ଆଉ ଯାଇକି ନିଜେ ସେ ଜୀଭଟାକୁ ଯେଉଁଠି ହେଲେ ପୋଛିଦବ।
ହଁ, ଆଉ ସେ ଛୁଆ ସିଏ କଣ ଭାବୁଚନ୍ତି ଜାଣିନାହାନ୍ତି ସିଏ ଆମ ଠାରୁ ବେଶୀ ଆଡଭାନ୍ସ।
ନା, ମୁଁ ଭାବେ କଣ ଆଇଁଷ ଦିନରେ ଟିକେ ସମସ୍ତେ ଆଇଁଷ ଖାଉଥିବେ ଗୋଟେ ଖାତରେ ଯିବ। କିଏ ପୁଣି ଗୋଟେ ସାଧା ଗୋଟେ ବନେଇବ, ପୁଣି ଇଏ କରିବ ଆଉ ଇଏ ଛୁଆ ଖାଇବନି ଆଇଁଷ ଖାଇବନି ମୁଁ ଫୁଣି ଗୋଟେ ସାଧା ବନା।
ହଁ।
ଆଉ ପ୍ରେସର କୁକରଟାକୁ ତ ମାଜିବାକୁ ଯଉ ମୋତେ ଭାରି ଚିଡ଼ା ସେଟା ବୋଧେ ସବୁ ସ୍ତ୍ରୀ ଲୋକଙ୍କର ଚିଡା।
ନାଇଁ ନାଇଁ ସବୁଠୁ ନୁହେ, ମାନେ କଡେଇ ହାଣ୍ଡି ଇଆକୁ ହେଲେ ଦି ଦିଟା ଚାର ଚାରିଟା ମାଜିଦବ ଗୋଟେ ହେଲା ପ୍ରେସର ସେଇଟାକୁ ମାଜିବାକୁ ସବୁଠୁ କଷ୍ଟ।
ତମେ ଛୁଆ ହେଲା ମାନେ ଡାଲି ତ ଯାହା ହେଲେ କମ୍ପଲସରୀ ବସିବ।
ହଁ, ସେଇଟା ତ କରିବା ଆଗେ।
ସେଇଟା ତ ନିହାତି ବ ନିହାତି ବସିବ, ଆଉ ନିହାତି ବସିଲା ମାନେ ତମେ ତ ଏମିତି ଆଉ ଡାଲିଟାକୁ କେତେ ଟାଇମ୍ ସିଜେଇବ ସେ ହାଣ୍ଡି ଫାଣ୍ଡିରେ ଗ୍ୟାସ୍ ସରିବ। ଆମେ ତ ଚୁଲି ନାହିଁ ଗ୍ୟାସ୍ ସରିବ ସେ ସେଇଥିପାଇଁ ମୋତେ ବାଧ୍ୟ ହେଇକିରି ମାଜିବାକୁ ପଡିବ ସେ ପ୍ରେସର ଆଉ। ହେଇଥାନ୍ତା ଆଉ।
ହୁଁ ହୁଁ ହୁଁ ତମର ରଜରେ ପୁଣି ତାରିଖ କୁଆଡେ
ଆଁ ରଜରେ ଆମେ ଏତେ କୁଆଡେ ଯାଇନଥିଲୁ ଏ ପାଖ ଆଖ ବୁଲିକି ପଳେଇ ଆସିଥିଲୁ ଯୁଆଡେ ଯା ଯାଇ ଥାନ୍ତୁ ଏ ପୁଅ ପାଇଁ ତ ଯିବାକୁ ଯେତିକି ଇଚ୍ଛା ହୁଏ ସେତିକି ଇଚ୍ଛା ହୁଏନି ଆଉ।
ଉୁ ନାଇଁ ରଜରେ ପୁଣି ତ ଏଇ ଛୋଟ ଛୁଆଙ୍କୁ ଧରିକି ପୁଣି ଇଏ କରିହଉନଥିବ ନା ପିଠା ପିଠା କିଛି କରିନଥିବ?
ନା ମୁଁ କିଛି କରିନଥିଲି ଆମର ରଜକୁ ଆସିଲେ ନେ ଆମର ସେତେବେଳୁ ଛୁତିକିଆ ହେଇଯାଇଥିଲା ତ ଛୁତିକିଆ ହେଇଯାଇ ଥିଲା ଆମ ସେତିକି ବଳୁ ଛୁ ଛୁତିକିଆ ଟା ବୋଧେ ସାତ ଦିନ କି ଆଠ ଦିନ ଏମିତି କଣ ହେଇଥିଲା ମାନେ ବାର ଦିନ ଇଏଟା ଉଠିନଥିଲା ଗାଁରେ ହେଇଥିଲା।
ହଁ।
ହେଇନଥିଲା ଆମ ଘରୁ ଆମର ପିଠା ପିଠା ହବନି ବୋଲି ଘରୁ ନେଇକି ଆସିଥିଲେ ବାପା ଯା ନେଇକି ଆସିଥିଲେ ସେଇୟଆକୁ ଖିଆପିଆ ହେଇଥିଲା ଆଉ।
ଓହୋ ଆଉ ତମକୁ ବାପହରେ
ବାପଘରୁ ନେଇକି ଆସିଥିଲେ ତା ପୂର୍ବ ଦିନ ନେଇକି ଆଇଥାନ୍ତେ ତାପରେ କହି ଆଉ ସେ ତ ତାଙ୍କର ତ କିଛି ହବନି ସେ ବି କିଛି ବନେଇବନି ମ ତେ ଏତେ ପିଠା ଫିଠା ଆସେନି ମୁଁ କେବେ ବନେଇନି ମୁଁ ଘରେ ଆ ମାନେ ପିଠା ବନେଇିବାରେ କଣ ଧରିନିଅ କାକରା ପିଠା ହେଲା ଜଣେ କିଏ ମା ହରିଆ ଜନ୍ତା ଜନ୍ତୀ କରିଦେଲେ ଆମେ ଖାଲି ସାଇଡ଼୍ କାମ। ବ ବନେଇବାଟା ଓ ହ ଛାଣିବାଟା ନୁହଁ, ଏ ଯେଉଁ ପୁର ଦେଇକି ବନେଇବା ପ୍ରୋସେସିଙ୍ଗଟା ନୁହେଁ କି
ନାଇଁ ତମେ ଯୋଉ ଛଣାଛଣି କାମ କରୁଥିବ ଆଉ।
ନା ଛଣାଛଣି କାମଟା ବି ମା ହରିଆ କରନ୍ତି ଆମେ ଯୋଉ ପ୍ରିପାରେସନ୍ ମାନେ ପୁର ଦେଇକରି ତାକୁ ଛାଞ୍ଚ ଦେବ, ଇଏ କରିବ। ହଁ ଗଢ଼ା ହବ ସେଇ କାମଟା ମ ଆମେମାନେ କରୁ।
ଆଚ୍ଛା ତମେ ଗଢି ଶିଖିଛ ତା ହେଲେ କାକରା ପିଠା ନାଇଁ।
ଗଢି ଶିଖିଛି, ଜନ୍ତିବାର କାମ ଟା- ମୋର ମଣ୍ଡା ପିଠା ବି ଜନ୍ତିବାର
ଜନ୍ତିବାଟା ତ ଟିକେ କଷ୍ଟ, ଆଉ କଣ କି! ମୋର ଗଢିଲେ କଣ ହୁଏ କହିଲ, ମୋର ଗଢିଲେ ଟିକେ ଟିକେ ଫା ଟେ। ମୋର ଫାଟିିବ ମାନେ ମୁଁ ଟିକେ ହାତ ଏ ଯୋଉ କାଦୁଆ ଲେଶିଲା ଭଳିଆ ପୁଣି ହାତରେ ଆଣି ପାଣି ହାତ ମାରି ସେଇଠି ସେଟ୍ କରି ଦିଏ।
ମୋର ବି ଫାଟେ। ମୁଁ ବନେଇବି ଦେଖାହେବ ଗୋଲ୍ ଗୋଲ୍ ସାଇଜ଼ିଆ ଦେଖାହେବ। କଣ ହୁଏ କେ ଜାଣି ତାର ଫାଟିଯାଏ।
ଷ୍ଟ ହବା। ଆ ନ ଶିଖିବା ଲୋକ ଆଉ ମୁଁ ବି ସେମତି କରିନଥିଲି। କିନ୍ତୁ ଏଠି ଯେତେବେଳେ ଆସିଲି ଇଏ ତ ମୋର ମାନେ, ୟା ବାପା ଯିଏ ସେ ଖାଇବାକୁ ଏତେ ପସନ୍ଦ କରନ୍ତି ନାହିଁ। ଖାଇବା ପସନ୍ଦ ମୁଁ କିନ୍ତୁ ସବୁ ଜିନିଷ ମତେ ଭଲ ଲାଗେ। ଖାଇବା ପାଇଁ। ମୁଁ ଯେତେବେଳେ ମୋର ମନ ହବ, ୟୁଟୁବ ଦେଖେ ୟୁୁ ଟୁବ ଦେଖି ରୋଷେଇ ପ୍ରଣାଳୀ ଦେଖିଦେଲି। ବାସ କରିଲି କରିବି। ଆଙ୍କୁ ବି ଟିକେ ଟିକେ ଦେବି। ଇଏ କଣ ନ ଖାଇବା ଲୋକ ଟିକେ ଟିକେ ବାସ୍ କେତେବେଳେ କେମତି ଚାଖନ୍ତି। ନହେଲେ ନାଇଁ ୟେ ଖାନ୍ତି ନାହି
ଏବେକା ପିଠା ପିଠା ଏତେ କେହି ପସନ୍ଦ କରୁନାହାଁନ୍ତି। ପିଠା ଜାଗାରେ ମୋମୋ ବନେଇ କି ଦେଇଦିଅ ନା ସେଇଟା ଖାଇଦେବେ।
ହଁ
ହ, ପିଠା ପା ସେଇ ରଜରେ ବି ଆମର ଯୋଉ ଆଣିଥିଲେ ଆ କହିବ ଦି ଜଣ ଖାଇଲା ଭଳିଆ ଆଣିଥିଲେ ପିଠା। ତାକୁ ବି ଖାଇ ହେଲାନି ଯେହେତୁ ରଜଟା ଏଥିରେ ରବାରେ ପଡ଼ିଯାଇଥିଲା। ତାପରେ ସଂକ୍ରାନ୍ତି ପଡ଼ିଲା, ପୋଡ଼ ପିଠା ଖାଇବନି। ଏମତି ହେଇକିରି ଆଉ ଫ୍ରିଜ ରେ ବେଶୀ ଦିନ ରହିବନି ନା! ସେ ପୋଡପିଠା ଯାହେଲେ ଆମ ଘରେ ବନା ହେଇ ଥିଲା। ଶନିବାରଠାରୁ ବନା ହେଇଥିଲା, ଇଆଡ଼େ ଆସିବେ ବୋଲି। ସକାଳୁ ଆଉ କେତେ ପ୍ରକାର ପିଠା ବନେଇବେ? ବନେଇ ପାରିବେନି, ସିଆଡ଼େ ଆସ ସିଏ ବୋଲି ଶନିବାର ଠାରୁ ବନା ହେଲାଣି। ସିଏ ଆଉ ରହିବ କି? ଆ ମଙ୍ଗଳବାର, ବୁଧବାର ଯାଏ ରହିବ ସେ ପିଠା!।
ହୁଁ।
ରହିବନି
ନାଇଁ ମ ଯୋଉ ଖରା ଗରମ ହଉଛି ସେ ରହିବ କୋଉଠି ଏତେ ଦିନି। ତମେ ଫ୍ରିଜ ରେ ରଖିଲେ ବି କେତେ ଦିନ ରଖିବ କହୁନା।
ମଣିଷ ତ ଏସିି ରେ ରହିକି ପଚି ଯାଉଛନ୍ତି। ସେ ପିଠା ତ ଛା--ହି ହି ହି
ହେଁହିଁ ଏସି ବି କାମ କରୁନାଇ। ମାନେ ଏସି ଦବା ପାଇଁ ଯଉ ବାହାରୁଚି ସବୁ ନ୍ୟୂଜରେ ଏସି ଦେବା ପାଇଁ ବି ଡର ଲାଗୁଚି।
ଏସି ବେଳେବେଳେ ଜଣ ଜଣଙ୍କର ଏମିତି ଫାଟୁଚି। !
ଫାଟୁଚିପା, ହଁ। ଆଉ ସେଇ ଜିନିଷ ଦେଖିକି ତ ଡର ଲାଗୁଚି ଆଉ କଣ କରିବା। ସବୁଥିରେ ମାନେ ଭୟ ଅଛି। ଆମେ ଏଇ ଗ୍ୟାସ ବି ଯୋଉ ବ୍ୟବହାର କରୁଛନ୍ତି। ସେଥିରେ ବି ଯୋଉ ଦେଖୁନା ନ୍ୟୂଜ୍ ସବୁ।
ଆମର ଯେତେଏଳେ ମଝିରେ ଯୋଉ ଗ୍ୟାସ୍ ପାଇଁ ଭାହାଲା ନ୍ୟୁଜୁ ଗ୍ୟାସ୍ ମିଳୁନି। ବହୁତ ଲୋକ ବହୁତ ଲୋକ ଆମର ଦୋକାନ ଅଛି। ଆ ଵା ନେ ବା ଘରେ ଦୋକାନ ଏମିତି ଛୋଟ ଦୋକାନ ଇଏ ଭଳିଆ ଆଉ। ଆ ଛୋଟ ଦୋକାନ ହେଲ ଲେ ବି ସମ ଯାହା ହେଲେ ଚୁଲିରେ କେତେ ରୋଷେଇ କରିବ।
ହୁଁ।
ଇଏ କରି କରିକି ତମେ ଯାହାହେଲେ ଗ୍ୟାସ୍ କୁ ଆଶ୍ରା କରିବ। ସେ ଗ୍ୟାସ୍ ନ ମିଳିଲା ଏଳକୁ ବହୁତ ଦିନ ଦୋ କାନ ବନ୍ଦ ହେଲେ। ଆଉ ଯାଆ ହେଲେ ନିଜ ପାଇଁ ଅସୁବିଧା ନା ନାହିଁ। କେତେ ଦିନି ଦୋକାନ ବନ୍ଦ କରିବ। ସେଇଟା ଯାହାହେଲେ କି ନିଜର ପୁଞ୍ଜିଟା ସେଇଟା।
ଆ ନିଜ ମାନେ ଖାଇବା ମାନେ ଭାତ ହାଣ୍ଡି କହିବାକୁ ଗଲେ ସେଇ। ସମସ୍ତଙ୍କ ସେ ଯେ ଚାକିରି କରୁଛି ତାର ଚାକିରି ଯ ବେପାର କରୁଛି ବେପାର। ସମସ୍ତଙ୍କର ସେଇ ଜିନ
ଆଉ ଚାକିରିଠୁ ବେଳେ ବେଳେ ଯୋଉ ଛଟେଇ କରିଦଉଛନ୍ତି ସେଟା ଗୋଟେ ଟେନସନ ନା ଆଉ।
ହୁଁ।
ଗୋଟେ ଆଡୁ ଦେଖିଲେ ବ୍ୟବସାୟ ଟା ଗୋଟେ ଆଡୁ ଭଲ। ଯଦି ଭଲସେ ଚାଲିଗଲା। ଆମ
ନାଇଁ ଏତିକି କଣ କଇଲ ବେପାରରେ ମାନେ ତମେ ଓପାସ ରଇବନି କୋଉ ଦିନ। କିନ୍ତୁ ଚାକିରିରେ ତମେ କରିଅ ମାନେ ତମେ ଏଇ ମାସ ଫାଷ୍ଟ ଦରମା ଆସିଲା କୋଡିଏ ଦଶ ପନ୍ଦର ହେଲା ବେଳକୁ ପଇସା ନଥିବ।
ଦଶ ସତ କଥା ସେଇଟା ସତ ପରା।
ଦଶ ପନ୍ଦର ହେଲା ଏଳକୁ ତମେ ଆକୁ ଅସାଙ୍ଗରେ ଧର ବାହାରେ ରହିଲେ ଗାଁରେ ରହିଲେ ଗୋଟେ ଫେସିଟିଲିଟି ଏୟା ତମେ ଯୋଉ ଜିନିଷ ଟା ସବୁ ଜିନିଷ ତମେ ଆଡଜଷ୍ଟ କରିପାରିବ। କିନ୍ତୁ ବାହାରକୁ ତମେ ସ ଚଳିପାରିବ ହଁ। କିନ୍ତୁ ବାହାରେ ମାନେ ତମେ ତ ସବୁ ଜିନିଷ କିଣା ପଡିବ ତମକୁ।
କିଣା ଉଁ ବାହାରେ ମୁଁ କହୁଛି ଭୂସଙ୍ଗ ପତ ଭୂସଙ୍ଗ ପତ୍ରଟେ ବି ତମେ କିଣିବ।
କିଣିବ ମାନେ ଯୋଉଟା ଗାଁରେ କେହି ପଚାରୁ ନଥିବେ।
ହୁଁ ହଁ ମୁଁ
ସଜନା ଶାଗ ପର୍ଯ୍ୟନ୍ତ ତମକୁ ବିକ୍ରି ହୋଉଚି କିଣିବାକୁ ଆଣିବାକୁ ପଡୁଚି। କଖାରୁ ପତ୍ର ଏଗୁଡା ସବୁ।
ମୁଁ କୋଉଚି ମୋ ପିଇସି ସାନ ପିଇସି ଚାର ନମ୍ବର ଇସି ସିଏ ହେଲା ବାହାରେ ରହୁଚି ମୁଁ ତା ପାଖ ମୁୁ ଏମିତି ବୁଲିବାକୁ ଯାଇଥିଲି ଲକଡାଉନ ଜଷ୍ଟ ସରିଚି ମୁଁ ଯାଇଚି ବୁଲିଆକୁ। ଏମତି ବାହାର ଜାଗା ଦେଖିଆ ଦେଖି କରିଆକୁ ବୁଲିଆକୁ ଭଲ ଲା ଗିଅ ନା ମୁଁ ଯାଇଛି ସେଠି କହିବୁ ତୁମ କୌଣସି ଜିନିଷ ଏମିତି ନାହିଁ ତୁମେ ହେଲା ତ ମାନେ କହିବ ଏ ଏଠି ଗୋଟେ ଗଛଟେ ଅଛି ଏଇ ଗଛଟାରେ ମୁଁ ତୋଳି ଆଣିବି। ସେମିତି କିଛି ବି ନାହିଁ ତମେ ଯାହାଟା ସବୁ ସବୁ ସବୁ ମାନେ ସବୁ ତାର ତିନ ତିନଟା ଝିଅ ସେ କେମତି କଣ ଚଳିବ। ସେ ଭଡ଼ା ବି ସବୁ ଇଏ।
ସେତିକିବେଳେ ତମେ ଭାବିବ ଗାଁ ଭୁହିଁ ସବୁଠାରୁ ମାନେ ଭଲ।
ସବୁ ପରା ସିଏ ମତେ କୁହେ। ମାନେ ଆମେ କଣ ଭାବୁ ହଁ ମୋ ପିଇସୀ ବ ବାହାରେ ଅଛି ଆମକୁ ଏଟା ଦବ ସେ ଟା ଦବ। ମୁଁ ଯାଇଙ୍କି ଯେତେବେଳେ ମାସେ ମାନେ ତା ପାଖେ ତିନି ମାସ ମୁଁ ରଇଲି। ତିନି ମାସ ଯେତେବେଳେ ରହିଲି ତାଙ୍କର କେମିତି କଣ ଖର୍ଚ। କେ
ଅବସ୍ଥା ଟା ଦେଖିବ ହୁଁ
ଆଉ ତାପରେ ବାହାରେ ତିନି ତିନିଟା ଛୁଆକୁ ନେଇକି ତାଙ୍କ ପଢା ପଢି ତ ଖ ର୍ଚ୍ଚ ଯେତିକି ଯାହା ହେଲାଣି
ହଁ ଆଜିକାଲି ପାଠ ପଢା ହଉ ଛୁଆକୁ ପାଠ ପଢେଇଆ ଯାହା କମ କଷ୍ଟ
ଛୁ ପାଠ ପଢ଼ାଟା ଗୋଟେ ଗୋଟେ ଆଜିକାଲି ବିଜନେସ୍ କରିସାରିଲେଣି
ଆଉ ହୁଁ ଟିଉସନ ଗୋଟା ଦେଢ ହଜାର ଦି ହଜାର ମୋର ଗୋଟେ ଭଉଣୀ ତା ପୁଅ ଝିଅ କୁ ପଢ଼ନେଇ ମାନେ ଗୋଟେ ଟିଉସନ୍ ଖାଲି ଇଂଗି୍ଲିଶ ଦଉଚି ଯେତେବେଳେ ସପ୍ ମାନେ ମାସରେ ଯେତିକି ରବିବାର ପଡିବ ଚାରିଟା କି ପାଞ୍ଚଟା ରବିବାର ପଡ଼ିଲା ଆଉ ଯୋଉ ଛୁଟି ଦିନ ଯଦି ପଡ଼ିଲା ସେତିକି ଦିନି ସେ ଟି ସେତ ଏଇ ଇଂଗି୍ଲିଶ ଟିଉସନ୍ କେବଳ ମାସ କୁ ପାଞ୍ଚ ହଜାର ଟଙ୍କା
ପାଞ୍ଚ ହଜାର ଆ ବଢ଼ିଆ ତ ଟିଉସନ୍
ହଁ ୱାନେ ଯଦି ଗୋଟେ ମାସରେ ଯଦି ଛୁଟି ନ ପଡିଲା ଖାଲି ରବିବାର ପାଞ୍ଚଟା ପଡିଥିବ ହେଲେ ମି ଶି ମାଶିକି ଦଶ ଦିନି ବି ଟିଉସନ୍ କରୁ ମାସରେ ମାସରେ ଦଶ ଦିନ ଟିଉସନ୍ କରିବ ପାଞ୍ଚ ହଜାର ଟଙ୍କା ନବ। ମୁଁ କଇଲି ଆଉ ନାନୀ ତୋର କଣ ପଇସା ଗୁଡାକ ମାନେ କହଁଣ କୋଉଠୁ ଆସୁଛି ବୋଧେ ତୋର ଝାଳ ବୁହା ଧନ ନୁହଁ କହିଲା କଣ କରିବୁ ଟିଉସନ୍ ମାଷ୍ଟର ନ ମିଳିବାକୁ ଆଜି ମିଳୁଚି ଯେତିକି ଟଙ୍କା କହୁଚନ୍ତି ନିଅନ୍ତୁ କଁ କରିଆ ମାନେ ଅ ଗୋଟେ ଝିଅ ଝିଅ ପଡ଼ୁଚି ନବମ ପୁଅ ପଡ଼ୁଚି ଦଶମ ପାଞ୍ଚ ହଜାର ଟଙ୍କା କେବଳ ଇଂଗି୍ଲିସି ଟିଉସଳ୍ ରେ ପୁଣି ଜଣେ ଗଣିତ ପଢେଇଆକୁ ଆସୁଚନ୍ତି ସିଏ ଗଣିତ ବିଜ୍ଞାନ ପଢଉଚନ୍ତି ସିଏ ନଉଚନ୍ତି ସାଢେ ତିନି ହଜାର ଟଙ୍କା
ଏବେ ତ ସବୁ ବ ବିଷୟ ପାଇଁ ଅଲଗା ଅଲଗା ଟିଉସନ ସାର୍।
ହୁଁ।
କେତେ ବା ଟିଉସନ୍ ଦବ ଆଉ ଛୁଆଙ୍କୁ
ଆଉ ଏ ଛୁଆ ବି ସେତ ସେଇଭଳିଆ ହଉଚନ୍ତି ଆଗରୁ ସେ ସବୁ କଣ ଟେଷ୍ଟ ପେପର ବହି ସବୁ ନିଜେ ନୋଟ୍ ବୁକ୍ ତିଆରି କରି ପଢ଼ୁଥିଲେ
ୟାଙ୍କୁ ଏତେ ଟାଇମ୍ ବି ନାହିଁ ସେମାନେ ବି ପରିଶ୍ରମ କରିଆକୁ ବି ଚାହୁନାହାତି
ଆମେ ତ ଖାଲି ଆମର ବ୍ୟାଚ୍ ସରିବ କି ନାହିଁ ଆମର ଧର୍ ନେ ଦୁତୀୟ ତୁତୀୟ ସର୍ ଲା ଆମର କିଏ ଉପର ବ୍ୟାଚ ଆମର ଉପର କ୍ଲାସ୍ ର କିଏ ସବୁ ଥିବେ ଅପର ସର୍ ଲା ତାକୁ ତୋ ବହି ରଖିଥିବୁ ମୋ ଲାଗି ମୁଁ ନେବି
ହଁ ଆମେ ସବୁ ଆଗୁଆ ମାନେ ରଖୁଥିଲି ତାଙ୍କୁ କଥାବାର୍ତ୍ତା କରିକି
ପୁରୁଣା ବହି ସବୁ ଆଣିକିରି ପଢ଼ା ହବ।
ଆ ଏ
ମାନେ ଅଣ୍ଡା ଚାଉଳ ମିଳିବ ଅଣ୍ଡା ଚାଉଳ ମିଳିବ ଯାଅ ଖାଇକି ଆସିବ
ହଁ ବା
ମତେ କିନ୍ତୁ ସ୍କୁଲ୍ ରେ ଯୋଉ ରୋଷେଇଟା ହଉଥିଲା ମତେ କିନ୍ତୁ ବଢିଆ ଲାଗୁ
ବଢିଆ ଲାଗେ ସେଇ ଟାଇମ୍ ଟା ଭଲ ଲାଗେ